ହ୍ୟାଲୋ। ହଁ କଣ କରୁଥିଲେ?
କଣ କହିଲେ?
ମାନେ କଣ କରୁଥିଲେ?
ରୋଷେଇ ଆରମ୍ଭ କରିଲି ଆଉ ହୁଁ।
ହଉ ହ୍ୟାଲୋ ରିଡିଙ୍ଗ କର ରିଡିଙ୍ଗ କର ମୋର ତ ମୁଁ ଏଇ ପୁଅର ହୋମବାର୍କ ଅଛି ସ୍କୁଲର ତ ନା ତା ହୋମ ୱାର୍କ କରିସାରିଲା ତା ବି ବୁକ୍ ରିଡିଙ୍ଗ କରୁଛି।
ହଁ।
ଆଉ ରୋଷେଇ ତୁମର କେତେ ବାଟ ଗଲାଣି?
ନାଇଁ ନାଇଁ ଆରମ୍ଭ ଜଷ୍ଟ ଚାଲିଛି।
ଓ ହୋ ମୁଁ ନାଇଁ ମୋର ରୋଷେଇ ଖାଲି ଛୋଲେ କରିଦେଇଛି ଆଉ ଖାଲି ଅଟା ଚକଟା ହେଇଛି ରୁଟି ବନାହବ ଆଉ।
ଅହଁ।
ଆଉ ପିଲାମାନେ?
ମୋ ପୁଅ ଟା ସେଠି ବସିକିରି ଫୋନ ଟା ଦେଖୁଛି।
ଓହୋ ହୋ।
ଜିବି ତାକୁ ଖୁଆଇବି ଆଉ ଏପଟେ ତ ରୋସେଇ ଚାଲିଛି ଆଉ ଆରମ୍ଭ ହେଲା ଆଉ।
ସେ ରାତିରେ କଣ ଖାଇବା ପୁଅ।
କଣ ହେଲା।
ରାତିରେ ସେ କଣ ଖାଏ?
କଣ କରିବି ତାପାଇଁ ରୁଟି ସିଏ ଖାଏ ଯେ। ଆଉ ମଝିରେ ତା ଦେହ ଥଣ୍ଡା ଫଣ୍ଡା ହେଇଗଲା।
ରିଡିଙ୍ଗ କର ରିଡିଙ୍ଗ କର ନାଇଁ ରିଡିଙ୍ଗ କର କେ ଯା।
ଆଉ ରୁଟି ଟିକେ କ ଆଉ ରୁଟି ଟିକେ କଲିନି।
ଓ ହୋଁ।
ଆଉ ଯକି ତାଙ୍କୁ ଦେଇଦିଏ ଚୂଡ଼ା ଚୁନା ଏମିତି ଦେଇଦିଏ ନହେଲେ ଅଟା ର ଯୋଉ ମ୍ୟାଗି ମିଳୁଛି
ଅଟା ମ୍ୟାଗି ହଁ।
ହଁ ତାକୁ ବି କରିକି ଦେଇଦିଏ।
ହଁ ଅଟା ମ୍ୟାଗି ଅଟା ବ୍ରେଡ ଏ ସବୁ ଭଲ।
ହଁ। କଣ କହିଲେ।
କହିଲେ ଆଜି ବର୍ଷା ହେଇଛି ତମ ଆଡେ ଘଡଘଡି ସହ ନା ନାଇଁ? ଆଚ୍ଛା ଆମର ତ ଇଆଡ଼େ ବର୍ଷା ଯେ ବୋପା ମା କାଲି ଗୋଡ଼ି ବାହାର କରିଦେଇଛି ରୋଡ଼ରୁ।
ହେ ହେ। ହଁ ବର୍ଷା ଜୋରେ ହଉଛି ବା।
ଏତେ ଜୋରରେ ବର୍ଷା ହେଇଛି ବେ।
ହଁ ଏବେ ତ ଛାଡି ଯାଇଛି
ହଁ ନାଇଁ ଏବେ ଏଇଠି ବି ଆମର ଏଇ ମୁଁ ସନ୍ଧ୍ୟା ଦେଲାବେଳେ ତୁଳସୀରେ ଟିପାଟିପା ପଡୁଥିଲା ଗୋଟେ ଗୋଟେ ଆସ୍ତେ ଆସ୍ତେ ସ୍ଲୋ ରେ ଆରମ୍ଭ ହଉଥିଲା।
ହଁ ହଁ।
ଆଉ ଘରେ କେହି ଲୋକମାନଙ୍କ ପାଟିଶୁଭୁନି କାହିଁ କେହି ନାହାନ୍ତି ବୋଧେ।
କଣ କହିଲେ?
କହଲେ ଘରେ ଆଉ କିଏ ଅଛନ୍ତି ସବୁ
ହଁ ଶାଶୁ ଶଶୁର ଅଛନ୍ତି। ଦିଅର ଆଉ ମୋ ହଜବେଣ୍ଡ ମୁଁ ମୋ ପୁଅ।
ହ ହୋ ରାତି ରୋଷଇ ଆଜି କଣ ବନଉଛନ୍ତି?
ଆଜି ରାତି ରୋଷେଇ ପୋଟଳ କଷା ହବ ଆଉ ହଁ ରୁଟି ଆଉ।
ରୁଟି ନାହି କି।
ହଁ।
ଏବେ ତ ସମସ୍ତେ ରୁଟି ସବୁଆଡେ ରୁଟି ଆଉ।
ହଁ। ରୁଟି ମୋ ପାଇଁ ମୁଁ ପରଟା କରିବି ମୋର ଆଜି ଗୁରୁବାର ନା।
ଓହୋ ମାନେ ପ ଯୋଉ ସେକା ରୁଟି ଖାଇବେନି ତ ନାଇଁ କି ସେଇଥିପାଇଁ। ଆମକୁ କଣ କହିଲେ ପ କହିଲେ ସେକା ଖାଇବେନି ବୋଲି ସେଇଥ୍ ପାଇଁ ପରଠା।
ହଁ ହଁ ହଁ।
ମୁଁ ସେକା ଖାଏନି ବୋଲି ମୁଁ ଖାଲି ତାୱରେ ସେମିତି ମାନେ ଲେଉଟେ ଭଜା କରିଦିଏ ଖାଏନି ମତେ ଭଲ ଲାଗେନି। ତେଲ ତ।
ଅହ।
ମୁଁ ଏମିତି ଖାଲି ବିନା ସେକା ବାଲା ମୁଁ ଖାଏ ହେଇଥି ପାଇଁଁ ମୋର। ଦିଟା ରୁଟି ଏକ୍ସଟ୍ରା ମୋର ଅଲଗା ଭଜା ଖାଲି ହେଇଥିବ ପଛରେ ଖାଲି ଭଜା ହେଇକିନା ଥୁଆ ହେଇଥିବ।
ହଁ ହଁ ତରକାରୀ ପତ୍ର ପୁଣି କେମିତି ଖାଅ?
ତରକାରୀ ଖାଏ ତରକାରୀ ତ ତରକାରୀ ଖାଏ କିନ୍ତୁ ସେକା ରୁଟି ଖାଏନି।
ଅହ।
ତରକାରୀ ଖାଏ କିନ୍ତୁ ସେକା ରୁଟି ଖାଏନି ଏ ଏ ଯୋଉ ଖାଏନି ତ ପରଟା ଖାଏନି। ମୁଁ ଭଲ ପାଏନି ପରଟା। ତେ ତେଲ ଜିନିଷ ମୋତେ ଆଦୌ ପସନ୍ଦ ନୁହ ପରଟା ତ ଖାସ୍ କରି ପରଟା ହିଁ ଜମା ନାହିଁ। ତ ମୁଁ ହେଇଥିପାଇଁ କଣ କରେ ମୋର ଖାଲି ତାୱରେ ଭଜା ହେଇଥିବ ରୁ ମାନେ ରୁଟି ଟା। ଆଉ ମ ହେଇ ରୁଟି ଖାଏ ଗୁରୁବାର ଖାଏନି ନା ସେକା।
ହଁ ହଁ।
ପାପା ହାଲୋ। ଆଉ ତମ ମିଷ୍ଟର ବାହାରୁ ଆସିଲେ ମିଷ୍ଟର କଣ କରନ୍ତି?
ହଁ ସେ ଡ୍ରାଇଭିଙ୍ଗ କରନ୍ତି ଗାଡି ଚଲାନ୍ତି ଗୋଟେ ଡକ୍ଟରଙ୍କ। ହଁ। ଆଉ ତମର କଣ ବେବି।
କଣ କହିଲେ?
ଫାଷ୍ଟ ତମର କଣ ବେବି?
ଆମର ପୁଅଟେ ଝିଅଟେ।
ଅହ।
ପୁଅ ସେ ପଢୁଛି ଫିଫ୍‌ଥ୍ ପଢୁଛି ତ ଝିଅ ସେଭେନ୍‌ଥ୍ ପଢୁଛି।
ଅହ ଆଉ ଜାହା ହଉ।
ଏଇ ପୁଅ ଝିଅ ପାଇଁ ତ ତାଙ୍କ ମାନଙ୍କ ପାଇଁ ସମୟ ମୋର ବେଶୀ ଟାଇମ୍ ତାଙ୍କରି ପିଛା ଯାଉଛି ଆଉ।
ହଁ ବା ପୁଆ ମୋ ପୁଅ ତ ସେମତି। କେତେ ହଇରାଣ କରୁଛି ଯେ ତା ପିଛାରେ ହିଁ ମୋର ବି ସେମତି ଟାଇମ୍ ଯାଉଛି।
ହଁ ଆଜିକାଲି ଛୁଆ ତ ଯା ହେତେବଳେ ତ ଆମ ମାନଙ୍କର ମା ମାନେ କଣ ପଛରେ ଲାଗୁଥିଲେ। ସେ ଆମେ ବହି ଆଜିକାଲି ଛୁଆ ମାନେ ତ ମ-ମ ମାନେ ବହି ଧରିଲା ସି ତମେ ତାଙ୍କୁ କହିବା ପାଇଁ ପଡିବ ଯାଆ ବୁକ ଆରମ୍ଭ କର କି ପଢା ଆରମ୍ଭ କର।
ହଁ ହଁ ଆମେ ତ ଆମର ପଢା ହୋଉ ନ ହୋଉ କିନ୍ତୁ ଆମେ ନିଜେ ନିଜେ ସବୁ କାମ କରୁ ଥିଲେ ନାଇଁ କି ମୁଁ ବି ସତ କଥା କ ମୁଁ କୋଉଠି ବି ଯେତେବେଳେ ପାଠ ପଢୁଥିଲି ମୁଁ କୋଉଠି ବି ଟିଉସନ ସନ କୋଉଠି ବି ହେଇନି।
ଆରେ ଆମ ଆମେ ବି ଟିଉସନ ହେଇନଥିଲୁ ଯେ ଯାହା ଟେନ୍ ଆମେଭି ଟିଉସନ୍ ସତ କଥା। ଏବେ ସବୁ ଟିଉସନ୍ ଘ ମାନେ ଟିଉସନ୍ ନହେଲେ ପିଲା ଆଉ ହେଇପାରିବନି। ପାଠପଢ଼ା ହେଇପାରିବନି। ପ୍ରତି ଘରେ-ଘରେ ମାନେ ସ୍କୁଲ୍ ଟା ଯେମିତି ଟ୍ୟୁସନ୍ ସେ ଲାଇନ୍ ଟା ବି ସେମିତି ହେଇଗଲାଣି, ମାନେ କୋଉ ପିଲା ଟ୍ୟୁସନ୍ ନ ହଉ ଚି ବୋଲି ମାନେ ନାହିଁ, କେବେ ଆମେ ସେତବଳେ ଦାୟିତ୍ଵ ପାଠ ପଢ଼ିଥିଲୁ କିନ୍ତୁ ଟ୍ୟୁସନ ନାଇଁ। ଟେନ୍ଥରେ ଯାହା ଖାଲି ଟିକେ ଏ ଇଏ ପାଇଁ ମା କଣ କାଳେ ହବ ମା ଇଏ କମିବ ବୋଲି ଟେନ୍ଥ ରେ ଯାହା ଦିଆ ହେଇଥିଲା। ନହେଲେ ତା ପୂର୍ବରୁ ଆମର ଏତେ ଘରେ ବି କେହି ଦେଖିବାର ନାହିଁ ସ୍କୁଲ୍ ଗଲୁ ପୁଣି ଟାଇମ୍ ହେଲା ଚାରିଟାରେ ଆସୁଥିଲୁ। କଣ ଟିକେ ଖେଳି ଖୁଳା କିନା ପୁଣି ତାପରେ ବସିିବୁ।
ଫୁଣି ହଁ ଯେତିକି ହଉ ପାଠପଢା କିନ୍ତୁ ଆମେ ନିଜେ-ନିଜେ ସବୁ ପଢ଼ୁଥିଲେ ନାଇଁ କି, ହଁ ହେ-ହେ-ହେ। ଆଉ ଆଜିକାଲି କ ଛୁଆଙ୍କ ପିଛାରେ ତମେ ଲାଗି-ଲାଗି କି ବି ତାଙ୍କର ହଉନି।
ନାଁ ଲାଗି ଲାଗି କିିନା ବି ହଉନି, ଏ ଛୁଆ କଣ ବେଶୀ ଇମ୍ପୋର୍ଟାଣ୍ଟ ଦେଲେ ଟିଭି ଆଉ ମୋବାଇଲ୍ ସେତେବେଳେ ସେ ଆମେ କଣ ଏତେ ନା ମୋ ବାଇଲେ ନା ଇଏ କରୁଥିଲୁ।
ନା ବା ନା ହଁ। ଆ ମୁଁ ଆମେ ସେତବଳେ କଣ ସେତବଳେ କି ପ୍ୟାଡ ଫୋନ୍ ହିଁ ଥିଲା।
ହଁ ହଁ ସତ କଥା, ଏଯୋଉ ଛୋଟିଆ ହା-ହା-ହା-ହା। ଏବେ ତ ଘରେ ଘରେ ବୁପା ମା ଜେଜେବାପା ସମ ସ୍ତେ ଧଇଲେ ଆଣ୍ଡରୋଏଡ୍ ସେଟେ।
ସେଇଆ ବା।
ଆଉ ଛୁଆ ତ ଜନ୍ମରୁ କହିଲା ମୁଁ ମୋବାଇଲ୍ ଧରିବି। ସବୁ ଛୁଆ କିନ୍ତୁ ଯୋଉଟାକି ପିଲାମାନଙ୍କର ଭବିଷ୍ୟତଟା ଖରାପେ ହଉଚି, ଆସ୍ତେ-ଆସ୍ତେ ଆଖି ଖରାପେ ଆଖି ଉପରେ ପ୍ରେସର ପଡ଼ୁଚି ପାଠ ଉପରେ କମଜୋରି ହଉଚି, ବ୍ୟାକ୍ ପେନ୍ ବାହାରୁଚି ପିଲାମାନଙ୍କର।
ହଁ-ହଁ-ହଁ।
ସେଇ ମୋବାଇଲି ଯ ପାଇଁ ନା ଆଉ।
ହଁ ସେଇଆ ବା, ଆଉ ମୋବାଇଲ୍ ତ ସବୁ ସାରିଦେଲା ଆଉ।
ହଁ, ଯୁଗ ଯେତିକି ମାନେ ଆମେ କହୁଚେ ହାଇଟେକ୍ ଯୁଗ, ହାଇଟେକ୍ ଯୁଗ ଯେତିକି ଲୋକଙ୍କର ଆୟୁ ହେତିକି କମୁଚି।
ହେ-ହେ-ହଁ-ହଁ।
ଏ ଦେଖନ୍ତୁ ସେତେବେଳେ କଣ ଏତେ ପଲ୍ୟୁସନ୍ ହଉଥିଲା। ଆଜକାଲି ଯେତେ ପଲ୍ୟୁସନ୍ ହଉଚି ଦେହ ପା କେତେ ଖରାପେ ହଉଚି। ଆମେ ଗାଁ ଗହଳିରେ ରହିକି ଯୋଉ ଟାଉନ୍ ସହରରେ ଯୋଉଠି ଲୋକ ବି ରହୁଥିଲେ। ସେତବଳେ କଣ ଶୁଣୁଥିଲେ ବେଶୀ ଦେହ ଖରାପ୍। ଏ ଥଣ୍ଡା କାଶ ସିଜିନି କି ଝାଡା ବାନ୍ତି ଏସବୁ ହଉଥିଲା।
ହଁ ବା।
କିନ୍ତୁ ଆଜିକାଲି କଣ ନ ହଉଚି ବୋଲି ମାନେ ନାହିଁ।
ଆଜିକାଲି ତ ଟିକେ ଯାହା ହେଲେ ପୁରା ଟେନ୍ସନ ଆଉ କଣ ହେଲା।
ଖାଦ୍ୟ ପଦାର୍ଥରେ ମିକ୍ସ ଆସିଲା ସାର ଆସିଲା ଯୋଉଟା କିି ଆମ ପେଟକୁ ଗଲା। ଯେ ଆମ ଦେହ ଖରାପେ ହେଲା। ପ୍ରତି ଘରେ-ଘରେ ପେସେଣ୍ଟ ବାହାରିଲେ। ହଁ।
ହବ ତ ଏ ଯୋଉ ବିଷ ରୂପା ସବୁ ଏଉରା ସବୁ ପନିପରିବା ଆଉ କଣକି
ସବ୍ ଆଁ ସେଇୟାପା କହୁଛି ସବୁ। ଖାଇବାଠୁ ଖାଇବା ପଦାର୍ଥ ଠୁ ଆରମ୍ଭ କରି ମାନେ ସବୁ ଖରାପ। ଆମ ନିଶ୍ୱାସ ପ୍ରଶ୍ୱାସ ଯାହାବି ନଉଚି ସବୁ ଖରାପ ହେଲା। ଖା ପନିପରିବା ଅସମୟରେ ପରିବା ଆସିଲା ଆମେ ତାକୁ ଖୁସି ହେଇକିନା ଖାଇଲେ ସିଏ ସ ସବୁ ସାର ମାରି ତାକୁ ପ୍ରଡକ୍ସନ କରୁଛନ୍ତି କିନ୍ତୁ ହେତେବଳେ ଋତୁ ଅନୁସାରେ ସବୁ ଆସିଥିଲା। ସିଜିନ ଆସିଲା ସେ ଜହ୍ନି, ଭେଣ୍ଡି ବାବାହାରିଲା ମକା ବାହାରିଲା ଏବେ ବର୍ଷ ସାରା ମକା ମିଳିଲା। ବର୍ଷ ସାରା ସୋଲର ଆସ୍ ଥିଲା ବର୍ଷ ସାରା ସେ ଯୋଉ ସବୁ ଜିନିଷ ମିଳି ଯାଉଚି ବର୍ଷ ସାରା କୋଉଟା ମିଳୁନି ବୋଲି କୋବି ବାହାରିଲା କିନ୍ତୁ ହେତବେଳେ ଆମେ କଣ ସିଜିନ୍ କାଲକା ହ ଥିଲୁ ସିଜନ୍ ଜିନିଷ ନା କି? ଯୋଉଟାକିି ଏ ଦେଶୀ ପରିବା ଥିଲା ସତ କଥା ଆଉ। ଏବେ ସବୁ ସାର ଜିନିଷ ଖାଇ ଖାଇ ପେଟ ସବୁ ଖ ଖରାପ।
ସେୟା ହଁ।
ଆଉ କୁହନ୍ତୁ ଆଉ ହେ ତମ ସେପଟେ ହଁ କଁ କରାଯିବ ସମସ୍ତେ ଆମେବି କଣ ତମେ କଣ ସିଜ
ମାନେ ଦେଖୁନ ମାନେ ଆରମ୍ଭ ହେଲା କୋଉଠୁ ମାନେ ପଇସାଠୁ ହିଁ ଆରମ୍ଭ ହେଲା।
ହଁ।
ସେତବେଳେ ମନେ ଅଛି ନା ନାଇଁ ଦଶ ପଇସା, କୋଡିଏ ପଇସା।
ହଁ ଆରେ ସିଏପା ହେତବଳେ ମୁଁ ଏବେ ଘରୁକୁ ଯାଇଥିଲି ବାପା ଘରୁକୁ ଯାଇଥିଲି ମୋ ରଜରେ ଯେ ଆମ ବୋଉ କହିଲା ଝିଅ ତୋର ଗୋଟେ ଠଣିଟେ ଥୁଆ ହେଇଛି ହେ ହେତବେଳେ ମୋର ମନ ଅଛି ମୋର ହେଥେରେ କୋଡିଏ ପଇସା ପସିଚି ମୋର ଠଣିରେ ବି ପଚିଶ ପଇସା ଆ ଦଶ ପଇସା ସବୁ ହେଥେରେ ପଶିଚି ହେଇ ମାନେ ସିଲଭର ପଇସା ହେତବେଳେ ନା।
ସେୟାପା ହଁ।
ଆଉ ସବୁ ପ୍ରକାର ପଇସା ହେତେରେ ପଶିଚି ମୁଁ କଇଲି ହେ ଠଣିଟା ଭାଙ୍ଗିଲେ ସବୁ ପ୍ରକାର ପଇସା ମିଳିପାରିବ।
ହୁଁ ଆଉ ସେଇ ପଇସା ବଦଳାଟୁ ହିଁ ସବୁ କି ଛି ଚାଲିଲା ନାଇ କି? ମୁଁ କଇଲି ପଇସା ଯୋଉ ବଦଳେଇଲ ସେଇଠୁ ହିଁ ସବୁ କିଛି ଚାଲିଲା।
ସବୁ କିଛି ଚାଲିଲା ଦେଖନ୍ତୁ ଏ ବେ ଆମେ ମାର୍କେଟକୁୁ ଯାଉଚେ ପଇସା ନେଇକି ଆସେ ଜିନିଷ ଏତିକି ଟିକେ ଧରିକିନା ଆସୁଚେ କିନ୍ତୁ ହେତବେଳେ କମ୍ ପଇସାରେ ବ୍ୟାଗ୍ ଫୁଲୁ।
ହଁ ହଁ ହଁ। ପରିବା ପତ୍ର କୁ ନଗେଇକି ସବୁ କିଛି।
ହଁ ପା ମୁଁ ପା ମୁଁପା ଏବେ ଦିନେ ମନଦୁଃଖ କରୁଥିଲି ମୁଁ କହିଲି ଦେଖନ୍ତୁ ସୁନା ଦର କେତେ ବଢିଲା?
ଉପମା ସୁନା ଦର ରୂପା ବି ସେଇ।
ରୂପା ବି ସେଇଆ ବଢିଲା ସବୁ ଗୋ ମାନେ ସ୍ ସବୁ ରେଟ୍ ବଢିଲା ଲୋକ ମା ଯଉଟା କିି ପଇସାର କିଛି ଭ୍ୟାଲ୍ୟୁ ରହୁନି ନାଇଁ କି?
ହଁ ହଁ ହଁ।
ଆ ପଇସା ଲୋକଙ୍କ ପାଖରେ ଅଛି ଜିନିଷଟା ପାଇ ପାରୁନାହାନ୍ତି। ଲୋକ ବାଡେଇ ହଉଚନି ତମେ ପାଞ୍ଚ ଟଙ୍କା ଦେଲେ ଆସିକି ଲୋକ କହୁଚନି ନାଇଁ ମୁଁ ଦଶଟଙ୍କା ଦେଇ ମତେ ଦେଇଦିଅ ସେଇ ଜିନିଷଟା।
ହଁ ସେୟା ନୁଏକି।
ଏମିତି ହଉଛି ଆଉ ହଉ ହଉ ଠିକ ଅଛି ରହୁଛି?